ହ୍ୟାଲୋ। ହ୍ୟାଲୋ।
କଣ କରୁଛ?
ଆସଛୁ ବଢି ଦେଖିବା ପାଇଁ।
ତମ ଆଡେ ପାଣି ହେଇଗଲାଣି କି?
ଚା ପାଣି ଲାଗିଲାଣି ଯା ଜାମୁ ଗଛ ପର୍ଯ୍ୟନ୍ତ ପାଣି ଲାଗିଲାଣି ବର୍ଷା ହଉଛି।
ଓ ବଢିଯିବ ବର୍ଷା ଅଶିନ ବର୍ଷା ହେଲା ଆହୁରି ପା ବଡିବ।
କିଏ ହଁ ହେଇପାରିବ।
ଦୁଇ ଜମି ତଳି ପକେଇଥିବେ ପାଣି ପଶିଯିବନି।
ତମର କଣ ସବୁ ଭଲ?
ହଁ ଆମର ସବୁ ଭଲ ଆଜି ରବାର ବୋଲି ଘର ଅଛି। ଆଉ ସେ ବି ଘରେ ଅଛନ୍ତି। ବାପା ମା ଗାଈ ନେଇକି ଯାଇଥିଲେ। ମୁଁ, ଏଇତ ସାଢେ ଏାଗାରଟାକୁ ନେଇ ଯାଇ ବସିକି ଖାଇଛନ୍ତି, ଖାଇକି ଏବେ ବସିଛନ୍ତି। ମୁଁ ଛାନିଆ ହେଇକି ବାସନ କୂଶନ, ଧୋଇ ଧଆ ଦେଇକି, ପାଣି ମଣେ ରଖିଦେଇକି, ଘରୁ ଯାଏ ବର୍ଷା ଛାଡ଼ିଛି। ଟିକେ କଥା ହେଇକି ଆସେ ବୋଲି କହିକି ପଳେଇ ଆସୁଛି ଛାତ କୁ। ଛତାରେ ବସିଛି। ଝିଅ ଯାଇଛି ଦୋକାନ। କୁରକୁରି କି ତାର କଣ ଆଣିକି ଖାଇବ ବୋଲେ ଆଉ ପୁଅ ଝିଅ ବସିକି ଟିଭି ଦେଖୁଚି, ବିଲେଇ ଛୁଆ ଖେଳୁଛି। ବିଲେଇ ରୁ ଘର ଘରୁ ତଲକୁ ସେ ତାରା ହଉ ବର୍ଷା ଦିନ ପାଇଁ ସନ୍ଧ୍ୟାବେଳେ ଭାବିଛୁ ରବିବାର ଅଛି। କ କହ।
ହଁ ଆମର ସ ସଖାଳେ କରିଥିଲୁ ପୁରୀ ଆଉ ଘୁଗୁନି ତରକାରୀ। ଆଉ ଗୁଲୁଗୁଲା ତିଆରି କରିଥିଲି। ସକାଳ ଖାଇବା ଟା ଗଲା ତାପରେ ରୋଷେଇ ହେଲା। ଏଠୁ ଡାଲିଟେ ହେଲା ମାଛ ଭଜା କଲା।
ଚୁନା ମାଛ ନା ବଡ଼ ମାଛ?
ଏ ଛୁଟିଆ ଇଁ ଦେଇଥିଲେ ଇଁ ନନାଘର। ଜଳେ ବନ୍ଧ ନନାଘର।
ହୁଁ। ଏବୁ ଖାଇ ଖୁଆ ସାଇଲ।
ଖାଇ ଖୁଆକିରି ହଁ ସମସ୍ତେ ଖାଇସାଇଲେଣି। ଇ ମତ ଡାକିଲେ କହିଲେ ଆସ ଯିବା।
ଅ ଉଁ ପଳେଇଲେଣି। ତମେ ନଣନ୍ଦ ଅଛ ନା ବାହାଘର କୁ ପଳେଇଲଣି।
ଆମ ନଣନ୍ଦ ଅଛନ୍ତି। କାଲି କଣ ହେରା ନୁ କହିବିନି। ତୁ ତୋର କୋଉ କଲ କରିଛୁଁ।
ଯିବେ ନା କଣ କାଲି ଯିବେ ନା କଣ କୁଣିଆ?
ଚାବି ଦିଆ ହେଇଚି। କାଲି ନାହିଁ ନା ଯାଇନୁ। ବାହାଘର ବାଇଶ ତାରିଖରେ ଏବେ ଏଇନା ଯା ଯିବୁ ନାହିଁ ଆଉ କିଛି ଦିନି ଗଲେ।
ଆ ହଁ। ଆମ ଆଡ଼େ ଫିରି ଫିରି ବର୍ଷା ହଉଛି। ଆଉ ତମର କେମିତି ହଉଛି ଫିସ୍ ଫିସ୍ ପକଉଛି ନା ଖାଲି?
ବର୍ଷା ଯେ ବର୍ଷା ଯେ।
ସକାଳୁ ଆମର ରାତି ଗୋଟେ ରୁ ଲାଇନ ନାଇଁ ଲାଇନ ପଳେଇଥିଲା। ଆଉ ନିଦ ହେଲାନି ଶୋଇବାକୁ ଟିକେ ମଶା ମାନେ ଦେଲେନି ଏକରେ ମସୁରୀ ନାହିଁ କି ଲାଇନ ନାହିଁ ମଶା ଧୂପ ବି। କାଲି ପନ ରାତିରେ ସରି ଯାଇଥିଲା। ଆଉ ରାତିଟାରେ କିଏ କୋଉଠୁ ଆଣିବ? ଆଉ ଅଣ୍ଡା ଖୋଳ ବି ଜଳେଆ ପାଇଁ ହେଲାନି ଲାଷ୍ଟ ବାଧ୍ୟ ହେଇକି ଇଁ ନେଲି ନଡିଆ ପାରୁ ନେଇକି। ବସିକି ତାକୁ ଜଳେଇନି। ଜଳେଇକି ତାର ଟିକେ ମଶା ମାନେ ଟିକେ ଥମିଗଲେ। ଥମିଗଲା ଟିକେ ନିଦ ହେଲା ରାତି ଚାରିଟାରୁ ବର୍ଷା ଯେ ବର୍ଷା ଯେ ବର୍ଷା ଯେ ଆଉ ବର୍ଷ ଛାଡୁଛି ନା କୁଆଡେ ଯାଇ ହଉଛି। ସେ ଟିକେ ତଥାପି ଯାଇ ତାଇକି ସେ ଓଦା ହେଇ ହେଇକା କାମ ସାରି ଦେଇକି ଖାଇ ପିଇକି ଉଁ ବସିଥିଲି। ମନରେ ଭାବିଲି ମୁଁ କହିଲି ବର୍ଷା ଦିନରେ। ଏମିତି ଯଦି ହବ ଖୁଦୁରୁକୁଣୀ ଓଷା ଟାଇମ, ଗଣେଷ ପୂଜା ଟାଇମ ଆସୁଛି। କି ମାନେ ରଥଯାତ୍ରା ଆସୁଛି କି ମାନେ ଆଗକୁ ବାହାଘର ଆସୁଛି କେମିତି କଣ କରିବୁ ଯଦି ଏମିତି ବର୍ଷା ରେ। ହେଲା ଦିନ ରାତି ଲାଗି ରହିଲା। ତାହେଲେ ଆଉ ବାହାଘରକୁ ଉଁ ଯାଇହେବନି କି ରଥଯାତ୍ରା ବି। ସେଠି ଠାକୁରଙ୍କୁ ରଥ ଟାଣି ହବନି ଦେଖିବା ଜଗା କ କରୁଛି ଯାଇ ହବ କି ନ ଯାଇ ହବ ସେ ଭଗବାନ ହିଁ ଜାଣନ୍ତି। ଏଟା ଗୋଟେ ଆଶା ଅଛି।
ନାଇଁ ହବ ତମେ ଆମ ଗାଁକୁ ଆସିବ।
ଆଉ ପୁଅ ଯିଏ ଅଛି ସେ କହୁଛନ୍ତି ଆମେ ଯାହା ହେଲେ ବି ଯେମିତି ହଉନା କାହିଁକି ଆମେ ଜଗା ଦର୍ଶନ କରିକି ହିଁ ରହି ଛାଡ଼ିବୁ ରହିବୁ ନହେନେ ଛାଡିବୁନି। ଦେଖିଆ ଯଦି ଜଗା ଯଦି ଟାଣିବାର ଥିବ ନିଶ୍ଚିତ ରଥଯାତ୍ରା ହଉ। ଗୁଣ୍ଡିଚାର ତ ଆଶା ନାହିଁ ବାହୁଡାକୁ ଯିବୁ ବୋଲି ଆଶା ଅଛି। ଆଉ ଯୁଗକୁ। ସେ ଗୋଟିଏ ଦିନ ହଉଛି ଉଁ ଆସିବ। ଉଁ ଛୁଟି ଗୁଣ୍ଡିଚାରେ ଛୁଆଙ୍କର ଆଉ ବାହୁଡରେ ଆସିବନି।
ହଁ।
ବାହୁଡାରେ ଆସିବନି ଆଉ। କଥା ବୁଲିକି ଆସିବୁ ଆଉ। ଆଉ ଦଳା ବି ହେଇଗଲାଣି ସବୁ ବିଲ ବାଡି ଏବେ ଲାଗୁଛି ଗୁଣ୍ଡିଚା ଏପଟକୁ ନହେନେ ସେ ପଟୁ କାମ ଆରମ୍ଭ ହେଇଯିବ ଯଦି କାମ ଆରମ୍ଭ ହେଇଗଲା ଯାଇ ହେବାର ଆଶା ନାହିଁ।
ହ
ଏଇରା ଖୁଲା ଅଛି।
ଆମର ତ ଏମିତି ଆଉ ଦୁଃଖ ସୁଖେ କାମ ଧନ୍ଦା ଚାଲିଛି ଆଉ।
ହୁଁ। ହଉ।
କ । ଆଉ କରିବା।
କାମ ପ୍ରାୟତଃ ରାକ୍ଷୀ ପୁର୍ଣିମା ପର୍ଯ୍ୟନ୍ତ ଲାଗିଯିବ।
ହଁ ପରା ରାକ୍ଷୀ ତମର କେମିତି କଣ ଯୋଉ ରାକ୍ଷୀ ପୂର୍ଣ୍ଣମା ର କଥା ଟିକେ କୁହ ଗାଈ ବଳଦ କେମିତି କଣ କରୁଛ?
ଆମର ରାକ୍ଷୀ ପୂର୍ଣ୍ଣିମାରେ ସେଦି ଦିନ ସେ ସକାଳୁ ଉଠିକି ଗାଈଙ୍କ ପାଇଁ ଭାତ ହବ, ପିଠା ହେବ। ବିରି ଡାଲି ହବ ଗାଈ ଗାଈ ହଉଛି ସେ ଖାଇବେ। ଆଉ ଗାଈ ସଆଠୁ ଆସିଲାଠୁ ତାଙ୍କୁ ହଳଦୀ ପାଣି ଆଗେ ଫାଷ୍ଟ ଘର ଦ୍ଵାର ଲିପା ପୋଛା ହବ। ପଣା ଦିଆଯିବ ପଣା ପରେ ଝୋଟି ପଡିବ, ଗାଈ ଚିହ୍ନ ହବ କାନ୍ଥରେ। ଗାଇ ଯେତେଟା ଗାଇଥିବ ଯାହାର।
ହଁ।
ହାତିଟା ଗାଈ କରାଯାଉ କଣ ନଙ୍ଗଳ, ଜୁଆଳି ଆଉ ମଈ ମାନେ ସବୁ ଯେତେ ଚାଷରେ ଲାଗୁଛି ସେଇ ସବୁ କା କାନ୍ଥରେ କରିକି ତାକୁ ପିଠା କରିକି ତାକୁ ନେଇକି ପୂଜା କରାଯିବ। ପୂଜା କରିକି ତାକୁ ମାନେ ହଳଦୀ ପାଣି ଯେମି ଗାଇକି ଧୁଅନ୍ତି ସେ କାନ୍ଥରେ ବି ହଳଦୀ ପାଣି ଦେଇି ଧୋଇକି ଫୁଲ ଦବୁ, ଭୋଗ ଦବୁ ତାପରେ ଦୀପ ବୁଲେଇବୁ ଶଙ୍ଖ ଫୁଙ୍କି ପୂଜା କରିବୁ। ଆଉ ଏଠି ହଉଛି ତାପରେ ସନ୍ଧ୍ୟା ଟାଇମ୍ ଭିତରେ ଗାଈଗୋରୁ ଆସିବେ ତାଙ୍କୁ ସେଇ ପିଠା, ଭାତ, ଡାଲି ଖାଇବାକୁ ଦେଇ ସାରିଲା ପରେ ତାଙ୍କ ଫେରେ ପୂଜା କରିବୁ। ପୂଜା କରିବ ହଉଛି ତାଙ୍କୁ ସେ ସିନ୍ଦୁର ଲଗେଇକିନା ଘିଅ ଦେଇକି ସିଂଙ୍ଗରେ। ଲଗେଇକିନି ପୂଜା କରାଯାଏ କିନ୍ତୁ ହୁଏ ଭଲ ହୁଏ ଛୁଆ ମାନଙ୍କର ରାକ୍ଷୀ ପୂର୍ଣ୍ଣିମା ଥାଏ। ଏ ରାକ୍ଷୀ ପୂର୍ଣ୍ଣିମା ଟା ବି ହେଇଯିବ ଭଲ ଆଉ।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
ଆମର ଏ ପଟେ ଚାଷ ବାସ ଚାଲ ନା ସେଇଠା ବେଶୀ କରନ୍ତି ଆଉ। କଣ ଟ୍ରେନ୍ ଯାଉଛି ନା କଣ ଯାଉଛି ସେମିତି ଶବ୍ଦ ଆସୁଛି?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
ହ୍ୟାଲୋ। ।
ହ୍ୟାଲୋ।
ହଁ ଟ୍ରେନ୍ ଯାଉଛି ନା କଣ?
କୁହନି କେତେ ଯେ ତଳକୁ ପଳେଇ ଆସିଲି ତଥାପି ହେଇପାଇଲାନି। ଆଉଥରେ ଟିକେ ନୂଆ କୁହ ଆଉ କଣ କରିବା?
ହଁ ହଁ ଜାଣିପାରିଲାନି ତାହେଲେ।
କଣ?
ଜାଣିପାଇଲନି?
ନା କିଛି ଜାଣିପାଇଲିନି କୌଣସି କଥା ପଦେ ଶୁଭିଲାନି। ସେ ଠିକ କୋଉଠି ନା ଆମେ ରେଲୁୱ ପୁଲିଆ ତଳେ। ତଳକୁ ଧଉଡି଼ ଗଲୁ ଉପରେ ତ ଗଲା ଟ୍ରେନ ଯାଉଛି କଣ କରିବୁ ଆଉ? ଉପାୟ କିଛି ନାହିଁ।
ସେପଟ କୁଆଡ଼େ?
ଆଁ?
ସେପଟ କୁଆଡେ ଯାଇଥିଲ?
ଏତେ ପାଣି ଟା ଲାଗିଛି କୃଷିଅର ବିଲ ପାଖକୁ ଜାମୁ ପାଖକୁ।
ସେ ସିଧା ଆସିକି କାଜୁ ବାରି ପଟ ଦେଇ ଘରକୁ ଯିବ ନା ସେପଟେ ବୁଲିକି ଆମ୍ବ ପଟେ ଆସିକି ଘରକୁ ଆସିବ କୋଉ ପଟେ ଯାଇଛ?
ଆମେ ଧାରଣାରେ ଆସିଛୁ।
ଓହୋ
ହଁ ଆମେ ଧାରଣାରେ ଆସିଛୁ
ହଁ
ହଉ ତାହେଲେ ଟ୍ରେନ ତାହେଲେ ଯାଉଛି ସିଆଡେ ଦେଖୁଛ ବୁଲୁଛ ଭଲ ଲାଗୁଛି ଆଉ ବର୍ଷା ର କେମତି ଏତେ ବର୍ଷା ର କେମିତି ଏତେ ବାଡେ ଯାଇପାରିଲ କଣ
ହଁ ଏଟା ଗୋଟେ ଖୁସିର ଖବର
ହଁ ଆଉ ଏଇନା ରାତିରେ କଣ ରୋଷେଇ କରିବ ସକାଳୁ ତ ଏତେ କଥା କରିକ ଖାଇସାରିଲାଣି
ରାତିରେ ଗୋଟେ କୁକୁଡ଼ାଟେ ଅଛି ତାକୁ ମାଂସ କରା ହବ କରାହେବ ମସଲା ପତର ସବୁ ରେଡି ତାପରେ ମୋ ଝିଅକୁ କହିଦେଇଛି ଟିକେ ରୋଷେଇ କରିବ
ଓହୋ
ସେ ସେ କରି ତାକୁ ଗା ଗୁହାଳି ଗାଈ ବଲଦ ପାଇଁ କୁଣ୍ଡା ପାଣି ଠିକ କରିଦେଇକି ଆସିଛି ଆସିଛି ଯେ ଚା ଏ ଟିକେ ଦେଖି ଦୁଖାକି ଯାଉଛି ହେଲେ ଆଉ କଣ କରିବା ଆଉ
ଉୁ ହୁଁ ଏ ବର୍ଷା ହଉଛି ଥର ଛତୁ ଫୁଟିବ ନା
ହୁଁ ଛୁଆର ସବୁ ଭଲ
ହଁ ପୁଅ ଝିଅ ଭଲ ଅଛନ୍ତି ଆଜି ରବାର ବୋଲି ଖାଲି ତଳକୁ ଆସୁଛନ୍ତି ଯାଉଛନ୍ତି ମୋ ଛାତ ଉପରେ କଥା ହେଲେ କହୁଛନ୍ତି କୁଣ ସହିତ ଏତେ ସମୟ କଥା ହଉଚୁ କୁଆଡେ କଥା ହଉଛୁ ଆଉ ଏମତି ଏଇ ଖା ଡୁଙ୍ଗି ଦଉଛନ୍ତି ପଳଉଛନ୍ତି ଏଇ ନାଁ ଗୋଟେ ଇପି ନେଇକି ଆସିଛି ଗଲାଣି ଆଉ ଟିକେ ବନେଇନି ଦେବ ମୁଁ କହିକି ଆସି ଯ ଏ ଟିକେ କଥା ହେଇକି ଆସିବି
ହୁଁ।
କିନ୍ତୁ ତାପରେ ସିଏ ମୋ ଇପି ଧରିକି ଆ ଫେର ଆସିଲାଣି ନା କଣ ପାଉଁଜି ଶବ୍ଦ ସୁବିଲାଣି।
ହୁଁ।
ଆସୁଛନ୍ତି ଯାଉଛନ୍ତି ଏଇଭଳି କରୁଛନ୍ତି ଆଉ ତମର ସିନା ବଡ ବଡ ଛୁଆ ଆମର ଟିକି ଟିକି ଛୁଆ।
ଆମର ବଡ଼ ବଡ଼ ଛୁଆ ଆମର। ଯୋଉ ବର୍ଷା ତ ହେଲେ ହଉଛି ପୁରା ଭିଜି ଗଲିଣି। ପୁରା ଫିଜିବ କଣ କରିବା?
ହ ପାଣି ଗୋଡ ହାତ ବିନ୍ଧା ହବ ଦେହ ଖରାପ ହେବା।
ସତ
ଚିତ୍ତ ଚିତ୍ତ ଅମାବାସ୍ୟା ଗଲାଠୁ ପଡେ ରାଖି ପୂଣ୍ଣିମା ନା।
ହଁ ହଁ।
ଓହୋ! ମୋ ଝିଅ ଜନ୍ମଦିନ ଏବେ ପଡିବ। ଚିତ୍ତେଉ ଅମାବାସ୍ୟା
ଆମର ରା ତ ଇଏ କରୁ ଆଉ।
କଣ?